ଖାଇବ। ହାଲୋ।
ଆପଣ ଏବେ ବ୍ୟସ୍ତ ଅଛନ୍ତି କି?
ନା ନା ଫ୍ରି ଅଛି।
ଆଛା ଆଛା।
ତମ ଭଏସ ଟା ବୋହୁତୀ ହି ସ୍ଲୋ ଆସୁଛି ମତେ କିଛି ଶୁଭୁନି।
ହଁ ମତେ ବି ସେମିତି ଟିକେ ଆସୁଛି ଏବେ ଶୁଭୁଛି।
ହଁ ହଁ ଏବେ ଶୁଭୁଛି।
ହଁ ହଁ ମୋତେ ବି ଆଉ ମୁଁ ଏଇଥିପାଇଁ ଫୋନ୍ କରିଥିଲି କି ଆପଣଙ୍କ ଆଡ଼େ ଗଣେଶ ପୂଜା କେମିତି କଣ ବନାନ୍ତି?
ହଁ ଗଣେଶ ପୂଜା ବିଷୟରେ ଜାଣିଥାନ୍ତ।
ହଁ ହଁ ସେଇଥିପାଇଁ ଫୋନ୍ କରିଥିଲି।
ହଁ ଆମର ଏଇଠି ଗାଁ ରେ ଗଣେଶ ପୂଜା ହୁଏ। ହୁଁ ଗଣେଶ ପୂଜା ଟା ହିଁ କେବଳ ଆମ ଗାଁ ରେ ହୁଏ। ସେଠି କଣ କରନ୍ତି ନା ଯୋଉ ଆମର ମାସେ ପୂର୍ବରୁ ମୂର୍ତ୍ତି ତିଆରି କରିବା ଷ୍ଟାର୍ଟ ହେଇଯାଇଥାଏ। ହୁଁ ଆଉ ସେ କଣ କରନ୍ତି କାରିଗରକୁ ଡାକିକି ମୂର୍ତ୍ତି ତିଆରି କରନ୍ତି। ତାପରେ ଆମର ଗୋଟେ ଗାଁ ରେ କ୍ଲବ ଘର ଅଛି ହେଲା। ହଁ ତ ସେଇ କ୍ଲବ ସବୁ ଘରେ ଠାକୁରଙ୍କୁ ରଖିକି ସେଠି ଯୋଉ ଦିନ ପୂଜା ମାନେ ଯୋଉଟା ଗଣେଶ ପୂଜା ପଡେ। ସେଦିନ ପୂଜାପୂଜି କରନ୍ତି ତାପରେ ଭୋଗ କରନ୍ତି। ଭୋଗକୁ ଗାଁ ସାରା ବାଣ୍ଟନ୍ତି। ଆଉ ପୁଷ୍ପାଞ୍ଜଳି ହେରିକା ଆମେ ଦଉ ଏମିତି ସବୁ ଆଉ।
ଆମର ନୁଅ ଏଇ ଯୋଉ ପୂର୍ବବର୍ଷ ହେଇଥିଲା ଗଣେଶ ପୂଜା। ସେ ଯୋଉ ମୂର୍ତ୍ତି ଟା ନୁହଁ ଗୋଟେ ମାନେ ପଚାଶ ଫୁଟ ର ମୂର୍ତ୍ତି କରିଥିଲେ। ସବୁ ବର୍ଷ ତ ଏମିତି କରିବାରେ ଏ ବର୍ଷ ପଚାଶ ଫୁଟୁର ମୂର୍ତ୍ତି କରିଥିଲେ। ତାର ପୂର୍ବବର୍ଷ ତିରିଶ ଫୁଟୁର ମୂର୍ତ୍ତି କରିଥିଲେ। ମୁଁ ଭାବିପାରୁନି ସେଟା ସତରେ ପଚାଶ ଫୁଟୁ କି ନାହିଁ। କାରଣ ସେଟା ବୋହୁତ ବଡ ହେଇଥିଲା। ମାନେ ଯେତେ ଘର ଯେମିତି ନର୍ମାଲ ଉଞ୍ଚା ନଥାଏ। ସେ ସେତିକି ଉଞ୍ଚା ହିଁ ହେବ। ତା ତଳକୁ ଗୋଟେ ଛୋଟ ମୁର୍ତ୍ତିଟେ ରଖିକି ତାକୁ ପୂଜା କରୁଥିଲୁ। ଆଉ ସେ ପଚାଶ ଫୁଟ ର ମୁ ର୍ତ୍ତି ମୋର ମନେ ଅଛି ସେମାନେ ମାସେ ଆଗରୁ ଏମିତି ତାକୁ ମାନେ ବନେଇବାର ଷ୍ଟାର୍ଟ କରିଦେଇଥାନ୍ତି।
ହୁଁ ମୁଁ କହିଲି ଆମର ଯୋଉ ଗଣେଶ ପୂଜା ଆମର କଣ କହିଲ ଆମର ଯୋଉଟା ଆମ ଗାଁ ରେ ହୁଏ ସେଇଟା କେତେ ସାତ ଆଠ ଫିଟ୍ ହିଁ ହୁଏ। ମାନେ ଗଣେଶ ମୂର୍ତ୍ତି ଟା ସାତ ଆଠ ଫୁଟ ର ହିଁ ଥାଏ। ଉଁ କିନ୍ତୁ ଯୋଉଟା ସାତ ଆଠ ଫୁଟ ଛଅ ଫୁଟ କିନ୍ତୁ ମୁଁ ଆରଥର କଣ ଥିଲା ନା ମୁଁ ହଷ୍ଟେଲ ରେ ଥିଲି ତ ମ ସେଇଠି ପାଖରେ। ଉଁ ମାନେ ବୁଲାବୁଲି କରିବାକୁ ଆମେ ସବୁ ଯାଇଥିଲୁ ତାପରେ। ମୋ ଦିଦି କହିଲା କି ଚାଲ କଟକରେ ଗଣେଶ ପୂଜା ଟିକେ ବୁଲିକି ଆସିବା। ସବୁ ବଡ ବଡ ମୂର୍ତ୍ତି ହେଇଚି ଦେଖିବା ତ ଆମେ ଯାଇଥିଲୁ ଯୋଉ ସେ ଠୀ ପୁରା। ଏତେ ବଡ ବଡ ମାନେ ଗୋଟେ ନଡିଆ ଗଛ ଯେତିକି ଉଞ୍ଚା। ତା ଠୁ ବି ଆହୁରି ଉଞ୍ଚା ଏତେ ବଡ ବଡ ମାନେ ଗଣେଶ ମୂର୍ତ୍ତି ହେଇଥାଏ ଯେ ମାନେ। ଦେଖିକି ଇଚ୍ଛା ହୁଏନି ଆଉ ଆସିବାକୁ ସେଇଠି ଏତେ ବଡ ବଡ ମୂର୍ତ୍ତି ପୁଣି ଗୋ ଗୋଟେ ଜାଗାରେ ନୁହେଁ ବୋହୁତ ଦି ତିିନିଟା ଜାଗାରେ ଏମିତି ହେଇଥାଏ।
ହଁ। ଆମର ବି ସେଇଠି ଏଥରକ ଦିଇଟା ଜାଗାରେ ହିଁ ଗୋଟେ ପଚାଶ ଫୁଟ ଆଉ ଗୋଟେ ଚାଳିଶ ଫୁଟ। ଆଉ ଗୋଟେ ମାନେ ସେଇ ଛତିଶ ନା। କି ତିରିଶ ହେଇଥିଲା ମୋର ଠିକ୍ ସେ ମନେ ନାହିଁ। ଆଉ ଏଥରକ ଗଣେଶ ପୂଜାର ଯୋଉ ବାହାର ମେଢଟା ଯୋଉ ନୁହେଁ ଆମ ଏଇ ଏରିଆରେ। ସବୁ ବର୍ଷ ତ ଏମିତି ନର୍ମାଲ ହିଁ ଡେକୋରେସନ୍ କରନ୍ତି। ଏହି ପୂର୍ବବର୍ଷ କିନ୍ତୁ ବହୁତ ଭଲ ସେ କରିଥିଲା ଡେକୋରେସନ୍। ଯେମିତି ଦୁର୍ଗା ପୂଜା ପୁରା ଧୁମଧାମ ରେ ହୁଏ ସେମିତି ମାନେ ଗଣେଶ ପୂଜା ବି ସେମି ମିଠା ହିଁ ପୁରା ଭଲସେ କରିଥିଲେ ଆଉ ମା ମାନେ ଯୋଉ ଦିଇଟା ମାନେ ବଡ଼ ଗଣେଶ ହେଇଥିଲା ସେଥିପାଇଁ ବାହାରୁ ବି ବହୁତ। ଆସିଥିଲେ କାରଣ ସବୁଆଡ଼େ ତ ଏତେ ବଡ଼ ମୂର୍ତ୍ତି ହୁଏନି। ଯୋଉ ଯୋଉ ଜାଗାରେ ହୁଏ ସେଥିପାଇଁ ଭିଡ ବି ବୋହୁତ ଅଧିକ ହେଇଯାଇଥିଲା।
ହୁଁ ହଁ ପରା ଆଇ ଆଜିକାଲି। ଯେତିକି ପୂଜାରେ ଯେତିକି ମାନେ। ଲୋକଙ୍କର ଇଣ୍ଟରେଷ୍ଟ ନାହିଁ ମେଢ କେତେ ବଢ ସେଇଟା ଦେଖିବାର ଲୋକଙ୍କର ବହୁତ ତ୍ ମାନେ ଇଚ୍ଛା ଆଗ୍ରହ।
ହଁ ସେଥିପାଇଁ ତ ମାନେ ବେଶୀ ଲୋକ ଆସୁଚନ୍ତି ଦେଖିବା ପାଇଁ ନ ହେଲେ ଆ ଆମର ଏଇ ଘର ପାଖରେ ଯୋଉ ପଚାଶ ଫୁଟଟା ହେଇନଥିଲା ସେଇଠି ତାଙ୍କର ଗୋଟେ ପା ପାଦ ଯୋଉ କରିଥିଲେ ସେଇଟା ପୁରା ରୂପାର ହିଁ କରିଥିଲେ ମାନେ ବୋହୁତ ବଡ଼ ପାଦ। ଟା ତାକୁ ରୂପାରେ କରିଥିଲେ।
ମାନେ ଯୋଉ ରୂପାର ପାଦ ବୋହୁତ ପଇସା ଖର୍ଚ୍ଚ ହେଇଥିବ।
ହଁ। ଆଉ ମାନେ ଯୋଉ କ୍ଲବ ଯୋଉ କମିଟି ମିଶିକି କରିଛନ୍ତି ସେଥିରେ ନେତା ଲୋକମାନେ ବି ଅଛନ୍ତି। ସେମାନେ ସବୁ ପଇସା ସେମାନେ କଲେକ୍ଟ। କରିକି ଚାନ୍ଦା ବି କରିଛନ୍ତି ବଟ୍ ସେମାନେ ବେଶୀ ପଇସା ଦେଇଥିବେ।
ହୁଁ ହୁଁ। ଆଚ୍ଛା ଭଲ ଆଉ ମାନେ ଯାହା ହଉ ଗୋଟେ ସବୁ ମିଶି ମାସି। କରୁଛନ୍ତି ସେଏ ବି ଗୋଟେ ଟାଇପ ର ମଜା ହିଁ ମାନେ। ଭଲ ଲାଗୁଥିବ ସବୁ ମିଶିକି ପୂଜା କରୁଥିବେ ଭୋଗ ହେରିକା ଖାଉଥିବେ। ତ ଭଲ ହିଁ ଲାଗୁଥିବ।
ହଁ। ସେଇଠି ଚୁଡ଼ା ଖସା ଯୋଉ ଭୋଗ ନୁହଁ ସେଇଠି ସମସ୍ତଙ୍କୁ ମାଗଣାରେ ଏମିତି ଦିଅନ୍ତି କିଛି। ପଇସ ନୁହଁ। ତମେ ଭୋଗ କରିବ ବି ସେଇଠି ସେଇଠି ବି ସେମିତି କିଛି ପଇସା ନଉନାହାନ୍ତି।
ହୁଁ ହୁଁ। ଭଲ ଆଉ ଭଲ ତାହେଲେ।
ହଁ ତମ ଭଏସ ଟା ଟିକେ ଧିରେ ଆସୁଛି।
ହଁ ପରା ତମର ବି ଭଏସ ଧୀରେ ହଉଛି। କିଛି ଗୋଟେ କେଜାଣି କଣ ନେଟୱର୍କ ପ୍ରୋବଲେମ ହଉଥିବ କି କଣ। ମୁଁ ତ ପୁରା ଫୋନ୍ କୁ ପାଖେ ରଖିକି
ହ୍ୟାଲୋ
ହୁଁ ହ୍ୟାଲୋ ମୋ ଭଏସ ଆସୁନି କି?
ହଁ ହଁ ଏବେ ଠିକ୍ ସେ ଶୁଭ ହେଲା ମେ ବି କଣ ଗୋଟେ ନେଟୱାର୍କ ଇସ୍ୟୁ ହେଇଥିବ। କେଜାଣି ସେମିତି ବେଳେ ବେଳେ ହୁଏ, ଆମ ଘର ଆଡ଼େ ବି ଏତେ ଭଲସେ ନି ନେଟୱର୍କ ବେଳେବେଳେ ଏମିତି ଖସିଯାଏ, ନହେଲେ ପ୍ରାୟ ଟାଇମ ତ ଭଲ ଚାଲୁଥାଏ। ହଁ ଆଉ ଆମର ସେ ଗଣେଶ ପୂଜାରେ ବହୁତ ସାରା ଦୋକାନ
ହଁ ମୁଁ କହୁଥିଲି କି ତମର ହଁ ତମର ଯୋଉ ମାନେ ପୂଜା ହେରିକା ସବୁ ହୁଏ ତମେ ତ ସବୁବେଳେ ଘରେ ଥାଅ। ତମେ ମାନେ ସ୍କୁଲ କଲେଜ କି ଯୋଉଠି ବି ରହୁଥିବ ଆଗରୁ ସେଠୀ ବି ତ ମାନେ ପୂଜା ପୂଜା କରିଥିବ ନା। ସେଠି ପୁଣି କେମିତି ପୂଜା ହୁଏ?
ହଁ ଆମର କଲେଜରେ ମାନେ ଅଡ଼ିଟୋରିୟମ ରେ ହିଁ ସମସ୍ତେ ପୂଜା କରନ୍ତି। ସେଠୀ ଯାଇଁକି ମମି ଅଡିଟୋରୁମ୍ ଯୋଉ ଉପରେ ସେଇଠି ଥାଏ। ହଉ ସେଇଠି ମୂର୍ତ୍ତିଟା ରଖନ୍ତି। ମାନେ ବେଶୀ ବି ନୁହଁ ଗୋଟେ ମଣିଷ ମାନେ ଛଅ ଫୁଟ ଯେମିତି ସେମିତି ହିଁ ମୋଟେ ମତେ ଛୋଟ ବେଶୀ ଛୋଟ ନୁହେଁ କି ବେଶୀ ବଡ଼ ନୁହେଁ। ସେଇଠି ସେମିତି ଅଡ଼ିଟୋରିୟମ୍ ବାହାରେ ଡେକୋରେସନ୍ କଲେ, ମାନେ ସେଇ ରଙ୍ଗୋଲି ଓ ଗେଣ୍ଡୁ ଫୁଲମାଳ କେଣ୍ଡୁ ଫୁଲରେ ସେମିତି ସଜାସଜି କରିକି କି ସେ ମଣ୍ଡପ ମାନ ଅଡ଼ିଟୋରିୟମ୍ ଉପରେ ସେମିତି ପୂଜା କରନ୍ତି।
ଓହୋ ଆମର ବି ମାନେ ମୁଁ ଯୋଉଠି ରହୁଥିଲି ସେଠି ବି ପୂଜା ଯୋଉ ହଉଥିଲା ସିଏ କଣ କରୁଥିଲେ ନା ଆମର ତ ମାନେ ନୂଆ ନୂଆ ପଚାଶ ପଚାଶ ଟଙ୍କା ଆଦାୟ କରିକି ସବୁ ମାନେ ମୁ ମୂର୍ତ୍ତି ଆମର ତିନି ଫୁଟ ପାଖାପାଖି ଛୋଟ ମୂର୍ତ୍ତି ଆସେ। ତାପରେ ସଜାସଜି କରିଥିଲେ ତାପରେ ଫଳମୂଳ, ବୁନ୍ଦୀ, ସେଓ ସମସ୍ତଙ୍କୁ ପୁରା ପୁରା ପୁରା ଟିଫିନ୍ ଯୋଉ ଦେଖା ଯାଉଛି ଛୋଟ ଛୋଟ ଟିଫିନ୍ ଏୟାର ଷ୍ଟାଇଲ ଟିଫିନ୍ ସେଇଥିରେ ପୁରା ଫୁଲ୍ କରିକି ସମସ୍ତଙ୍କୁ ଦେଇଥିଲେ। ଆଉ ତମେ କୁହନି ନନା ଏ ଏତେ ଡେରିରେ ଆସିଥିଲା ସେଥରକ ଏତେ ଡେରିରେ ଆସିଥିଲା ଯେ, ଆମର ପୁରା ପୂଜା ଆ ସାଢେ ଗୋଟେ ହେଇଗଲା। ତ ସେଦିନ ସିଧା ଖାଇବା ହେଇଥିଲା ମେସରେ ତ କାଉ ଖାଉ ସିଧା ତିନିଟା ବାଜିଗଲା ସେଦିନ।
ଆରେ ଆରେ ନାଇଁ ଆମ କଲେଜକୁ ପୁରା ସକାଳୁ ହିଁ ପଳେଇ ଆସିଥିଲେ, ସାଢ଼େ ଆଠଟା ରୁ ନଅଟା ଭିତରେ ତ ଆମର ପୂଜା ବହୁତ ଜଲ୍ଦି ସରିଯାଇଥିଲା। ଆଉ ଆମର ଚାନ୍ଦା ବି ସେମ କିଛି ଆଦାୟ କରିନାହାନ୍ତି, କହିଥିଲେ ଯେ ଖୁସିରେ ଦବ ଚଳିବ। ଚାନ୍ଦା ଆଦାୟ କରିବ ମାନେ ଡିପାର୍ଟମେଣ୍ଟ ଅନୁସାରେ ଯଦି କରିଥାନ୍ତେ କରିଥାନ୍ତେ। ନ ଯାହା କରିନାହାନ୍ତି, କିନ୍ତୁ ନନା ଯାହାହଉ ଆମର ଠିକ୍ ଟାଇମରେ ପଳିଆସିଥିଲେ ବୋଲି ଆମର ମାନେ ଫାଷ୍ଟ ତ ଏମିତି ଚୁଡ଼ା ଘସା ବୁନ୍ଦି ଭୋଗ ହେଇଥିଲା ତାପରେ ସେଇ ଭାତ, ଡାଲି ପନିର, ଖଟା, ଆଉ କ୍ଷିରି ସେ ସେତିକି ହେଇଥିଲା ସେଇଟା ମାନେ ଦେଇଥିଲେ ନହେଲେ ଆମର ସବୁ ଠିକ୍ ଟାଇମ ରେ ହେଇଯାଇଥିଲା ମୁଁ ବି ତିନିଟା ଭିତରେ ହିଁ ସବୁ ସାରିକି ପଳେଇ ଆସିଥିଲେ
ହୁଁ ନା ଆମର ବି ସରିଯାଇଥାନ୍ତା କିନ୍ତୁ ନ ନା ହିଁ ଯେହେତୁ ଡେରି ନନା ଯଦି ନଅ ଟାରେ ଆସିଥାନ୍ତା ଯୋଉଟା କି ଆମର ପ୍ରାୟ ମୁଁ ଯୋଉ ସ୍କୁଲ କଲେଜରେ ପଢୁଥିଲି ସେ ସବୁ ନ ନଅଟା ଦଶଟା ରେ ଆସିକି ପୂଜା ସାରି ଦେଇକି ସିଏ ତାଙ୍କର ତାଙ୍କ ବାଟିରେ ଚାଲିଯାଆନ୍ତି ଅ କିନ୍ତୁ ଇଏ ଯୋଉ ଅ ନନା ଆସିଲା ପୁରା ଡେରିରେ ଆସିଲା ତ ଡେରିରେ ଆସିବାରୁ କଣ ହେଲା ନା ଆମର ଆଉ ମାନେ ସବୁ ଜିନିଷ ହିଁ ଡେରି ହେଇଗଲା ପୁଷ୍ପାଞ୍ଜଳି ଦେଲେ ତ ପିଲାମାନେ ପୁଣି ଖାଦ୍ୟ ଖାଇବେ ନା ତ ଯେହେତୁ ପୁଷ୍ପାଞ୍ଜଳି ହିଁ ଡେରି ହେଲା ତ କଣ ହିଁ ହବ
ହଁ ଆଉ ମାନେ ପ୍ରାୟ ସ୍କୁଲ ମାନଙ୍କରେ ତ ଜଲ୍ଦି ଜଲଦି କରିଦିଅନ୍ତି କଲେଜ ମାନଙ୍କରେ ଟିକଏ ମାନେ ଡେରି କରନ୍ତି ସେମାନେ ନହେଲେ ଆମ ଘର ପାଖରେ ବି ଗୋଟେ ଇନଷ୍ଟିଟ୍ୟୁଟ୍ ଅଛି ସେଇଠି ଯେତେବେଳେ ମୁଁ ସରସ୍ଵତୀ ପୂଜାରେ ଯାଇ ଥିଲି ଆର ବର୍ଷ ଏ ବର୍ଷ ବି ସେଠି ମାନେ ସେଇ ଠିକ୍ ଟାଇମ୍ରେ ପଳେଇ ଆସିଥିଲେ ଖାଲି ବର୍ଷାଟା ହେଲା ବୋଲି ଟିକେ ମାନେ ଅଧିକ ଲେଟ୍ ହେଲା ନହେଲେ ଠିକ୍ ଠାକ୍ ହେଇଯାଇଥିଲା
ହଁ ହଁ ଆଉ ତମର ଘର ଆଡେ ବର୍ଷା ଉଠେଇଛି
ହଁ ବର୍ଷା ତ ଉଠେଇଛି ସେମିତିଆ ଲାଗୁଛି କି ସନ୍ଧ୍ୟା ହେଲା ବୋଲି ସେମିତିଆ ହେଇଛି ନହେଲେ ସେ ପ୍ରାୟ ଟାଇମ୍ ତ ସେମିତି ଉଠେଇଥାଏ ବିଜୁଳି ମାରେ ହେଲେ କିଛି ବର୍ଷା ହୁଏନି ଏବେ ତ ଥଣ୍ଡା ପବନ ବି ସେମିତି କିଛି ଦଉନି ଦେଖାଯାଉ କଣ ହଉଛି
ନା ଆମର ବର୍ଷା ଟା ଉଠେଇଛି ଯେ କିନ୍ତୁ ବର୍ଷା ଫର୍ଷା କିଛି ମାନେ ହଉନି ଥଣ୍ଡା ଥଣ୍ଡା ପବନ ଦଉଛି ଏମିତି ଲାଗୁଛି କି ମାନେ ଉଁ ଯେମତି ଅଲଗା ଆଡେ କୁଆଡେ ବର୍ଷା ଫର୍ଷା ହେଇଗଲା ସେଇଭଳିଆ
ହଁ ହେଇଯାଇଥିବ ବୋଧେ ସେମିତି ନହେଲେ ଆମ ଆଡେ ତ ପବନରେ ଦଉନି। ସନ୍ଧ୍ୟା ହେଲା ବୋଲିକି ଏପଟେ କୋଉଠି ମାନେ ଟିକେ ବାଦଲ କୁ ସେପଟେ ଟିକେ ବେଶୀ କଳା ବଦଲ ଏମିତି ତି ହାପ୍ ହାପ୍ ହେଇକି ଅଛି
ଓହୋ ନା ଆମର ବି ଆଡେ ବର୍ଷା ଟିକେ ହେଲେ ଭଲ ଭଲ ଲାଗନ୍ତା ଆମର କରେଣ୍ଟ କାଟି
ଆଚ୍ଛା ହଉ ତାହେଲେ ମୁଁ ଏବେ ରଖୁଛି ତୁମେ ଆଉ କେବେ ଫ୍ରି ଥିଲେ ମୋତେ କହିବ ମୁଁ କଲ୍ କରିବି କଥା ହେବ ଆଉ
ହଁ ହଁ ଠିକ୍ ଅଛି
ହଁ ହଁ